ଭାଉଜ। କଣ କରୁଚ? କଣ କରୁଚ?
ଗରମ ହେଲା ତ ଦାଣ୍ଡରେ ଟିକେ
ଓହୋ କୁହନା-କୁହନା ଗରମ ଏଇ ମୁଁ ବା ଯାଇଥିଲି ଟିକେ ହାଲୋ।
ତମକୁ ଶୁଭୁଛି ନାଁ?
ହଁ-ହଁ ଏବେ ଶୁଭିଲା କ୍ଲିୟର ହାଲୋ।
ମୋର ନେଟ୍ ସରିଯାଇଚି। ତ ଫାଇଭ୍ ଜି ଯଉଠି ନ ଆସୁଛି ସିଏ ଅପ୍ ଡାଉନ୍ ହଉଛି।
ଓହୋ ହଁ ବା ଯଉ କୁ କୁହନା ଯଉ ଗରମ ହଉଛି ଯାଇଥିଲି ଫୁଣି ପିିିଇଶିକି ଟିକିଏ ଛାଡ଼ିବା ପାଇଁ
ହୁଁ-ହୁଁ।
ଛାଡ଼ି ଦେଇକି ଆଇିଲି ଆଉ।
ହଁ-ହଁ।
ଛାଡ଼ିକି ହେଇବା ଏବେ ହିଁ ପହଞ୍ଚିଲି ସାଙ୍ଗେ-ସାଙ୍ଗେ।
ହୁଁ କୋଉଠି
ଛାଡିଲି ବା ଏଇ ଯୋଉ ଘାଟ କୂଳ କତିରେ। ସେ ଡ଼ଙ୍ଗା ପାର ହେଇକି ଯିବି ତ।
ରାତି ରେ ଡ଼ଙ୍ଗା ଯାଉଚି?
ହଁ ଡ଼ଙ୍ଗା ଏବେ ଚାଲିଚି ଆଜି ହାଟ ବାରି ଅଛି ତ ଡ଼ଙ୍ଗା ଚାଲିଚି।
ସେମାନେ ତ ଶୀଘ୍ର ପଳେଇ ମୋ ନଣଦ ଘର ସେଇଠି ସିଏ କଣ ଆସିପାରୁନାହାନ୍ତି କଣ ପାଇଁ।
ନା ଆଙ୍କୁ ତ ହେଇ ଛାଡିକ ଆଇଲୁ ଏ ତ ହେଇ ଯିବେ ଏଇସୁନା।
ହଁ ହଁ ଅଟୋରେ ଛାଡ଼ିକି ଆଇଲ?
ହଁ ଅଟୋରେ ଗଲୁ ଛାଡିଦେଇି ଆଇଲୁ ସେ ତାଙ୍କର ଡଙ୍ଗା ବାଲା କଣ ଚା ପିଉଚି ଚା ପିଇକି ନେଇକି ଛାଡିକି ଆସିବ ଆଉ। ଏ ସାଙ୍ଗେ ସାଙ୍ଗେ ପହଞ୍ଚିଯିବେ। ତମ ନଣଦ ଘର ସେଇଠି ନା କଣ ବା?
ହଁ ତାଙ୍କ ଘର ସେଇଠି ବା ସେ ଖାଲି କହିବ ସାଙ୍ଗେ ସାଙ୍ଗେ ଯାଇ ପଳେଇଆସି ରହିଯାଉଚନ୍ତି।
ହଁ ତାପରେ ଏବେ ପୋଲଟା ବି ସେଠି ହଉଚି ନା ପୋଲଟା ଶୀଘ୍ର ପୋଲଟା ହେଇଗଲେ ଏବେ ନୂଆ ପୋଲଟେ ହଉଚି ସେଠି।
ଆମେ ଯିବା ନୂଆ ପୋଲ ହେଇଗଲେ।
ସେ ପୋଲ ଟା ହେଇଗଲେ ହଁ।
ହେଇଥିଲା।
ହଁ ସେ ପୋଲଟା ହେଇଗଲେ ଶୀଘ୍ର ପଳେଇବେ ଏବେ ଯୋଉ କୁହନ୍ତୁ ଆଉ ଡଙ୍ଗା ବାଟରେ ଯିବାକୁ ପଡ଼ିବନି ପଡିବନି କମ ସମୟ ବି ଲାଗିବ।
ହଁ ହଁ ହଁ।
ଶୀଘ୍ର ପଳେଇଆସିବେ, ଶୀଘ୍ର ବି ପହଞ୍ଚଯିବ, ଶୀଘ୍ର ବି ପଳେଇଆସିବି ଆଉ। ହାଲୋ।
ମୁଁ କହିଲି, ହଁ। ମୋର ବା ସେ ଏବେ ଫାଇଭ ଜି ନଉଚି ଯୋଠି ନ ଆସୁଚି ସେଇଠି ଅପ ଡାଉନ୍ ହଉଚି।
ହଁ ହଁ ଏବେ ଶୁଭିଲା ଏବେ ଶୁଭିଲା।
ହଁ ମୁଁ ଏଇଠି ଗୋଟେ ଜାଗାରେ ଠିଆ ହେଇଚି।
କଣ କହିଲ?
ହାଲୋ।
ସନ୍ଧ୍ୟା ବେଳେ କଣ ଖାଇଚ?
ସନ୍ଧ୍ୟାବେେଳେ ବା ହେଇ ଆଜି ହାଟ ଆମ ଏଠି ହଁ ଏଇଠି, ଏବେ ଶୁଭିଲା ଆମର ଏଠି ହାଟ ହୁଏ ତ।
ହୁଁ।
ଆଜି ହାଟ ବାରିଥିଲା ଆଣିଥିଲେ ବାପା ବାରମଜା ଆଣିଥିଲେ ଟିକେ ଖାଇଥିଲି ଆଉ।
ଓହୋ ହଁ।
ବାରମଜା ଟିକେ ଖାଇଚି। ରାତିକି କଣ ରୁଟି ହବ।
ହୁଁ।
ଖାଇବି ଆଉ। ହଁ ଆଉ ତମେ ସନ୍ଧ୍ୟାବେଳେ କଣ ଖାଇଥିଲ?
ମୁଁ ସନ୍ଧ୍ୟାବେଳେ କିଛି ଖାଇନି ଭୋକ କଲାଣି ରୁଟି କରିଦେଇକି ଝିଅ ଖୁଆଇଦଉଥିଲି। ଖୁଆଇଦେଇକି ଆସିକି ଟିକେ ବସିଚି। ଗରମ ଜୋର୍ ରେ ହେଲା ମୁଁ କହିଲି ବାହାରେ ବସେ ତାପରେ ଯିବି କଣ ଟିକେ ଖାଇବି, ଭାଇ କହିଲେ ଆଉ ଟିକେ ପରେ ଯିମି ଚାଟ୍ ନେଇକି ଆସିବେ, ଚାଟ୍ ନେଇକି ଆସୁଛନ୍ତି ଖାଇବି ଆଉ। ମୁଁ କହିଲି ଆରେ
ଚାଟ୍ ଏବେ ତାହେଲେ ଖାଇବ? ହୁଁ, ଝିଅ ତ ଦାଣ୍ଡରେ ବୁଲୁଥିଲା।
ହଁ ସେ ସେଇ କବାଟରେ ଖେଳୁଚି। ଘରୁକୁ ଆସିଲେ ତ ଖାଲି ମୋବାଇଲ ଦିଅ ଆଉ।
ତାକୁ କାହିଁକି ଏତେ ମୋବାଇଲ ଦଉଛ ଛୋଟ ବେଳୁରୁ।
ହଁ ବା। ମୋବାଇଲ ତାର ସିଏ ହେଲେ ଆଉ କାନ୍ଦିବନି। ଖାଲି ସବୁବେଳେ ମୋବାଇଲ ଯେତେ ଚେଷ୍ଟା କଲେବି ତଥାବି ଏବେ ଟିକେ କମେଇ ଦେବି। ହୁଁ।
ହଁ କମେଇ ଦିଅ ଏବେ ଯୋଉ ଅଳ୍ପ ଦିଅ ମାନେ ସମ୍ପୂର୍ଣ୍ଣ ଭାବେ ତ ଛାଡି ପାରିବନି। ଧୀରେ ସ୍ଥିରେ ମାନେ ଆସ୍ତେ ଆସ୍ତେ କରିକି, ହଁ। ହୁଁ। ସବୁବେଳେ ଦେଖିଲେ ଆଖି ଉପରେ ପ୍ରଭାବ ପଡିବ ନା।
ହଁ।
ମୋରି ଗୋଟିଏ ବଡାପା ଝିଅଟେ ପୁଅଟେ ସିଏ ଯେଉ କହନ୍ତି ସବୁବେଳେ ମୋବାଇଲ ଦେଖୁଛି। ଶୋ-ଶୋଇକି ଉଠିଲେ ମୋବାଇଲ।
ହୁଁ।
ଖାଇଲା ବେଳେ ମୋବାଲି, ପାଠ ପଢିଲା ବେଳେ ବି ମୋବାଇଲ ଦେ। ସବବେଳେ ତାର ମୋବାଇଲ ଆଉ। ହେଲେ ଅଳ୍ପ ଦିନରେ ମାନେ ଛୋଟ ଛୁଆଟେ ନା।
ଆମର ଇଏ ଦେଖୁନଥିଲା। ଏବେ ଏଇ ଯୋଉ ହେଇଗଲା ଯୋଉ ଖାଇଲାନି ତା ଦେହ ଖରାପ ହେଇନଥିଲା ସେଇ କେତେ ଦିନି ମୋବାଇଲ ଦେଖେଇ ଦେଇ ଖୋଇଲେ ଛୁଆ ମାନେ ତାଙ୍କୁ କହିବୁ ଯା ଯାହା କରିବ ସେ ଦେଖିବ ବେଶି କରିବ।
ହଁ ହଁ।
ସେ ମୋବାଇଲ ଦେଖିବ। ମୁଁ ବି ମୋର ବି ସେତବେଳେ ଭୁଲ୍ ରହିଲା ମୁଁ ମୋବାଇଲ ଦେଖେ। ମୁଁ ଏବେ କିନ୍ତୁ ମୋବାଇଲ ତାକୁ ଦେଖିଲା ବେଳକୁ ବନ୍ଦ କରିଦିଏ। ମୁଁ ଦେଖିବିନି ନା ତାକୁ ଦେଖେଇ ଦେବିନି। ଆଉ ଛୁଆଟେ ମୋବାଇଲ ଦେଖୁଚୁ ସିଏ ଦେଖିବନି।
ହଁ ତମେ ଦେଖିବ ତା ସାମ୍ନାରେ ଆଉ। ସିଏ ସେଇଟା ଛୁଆ ଦେଖିବନି ନା।
ମୁଁ ଆଉ ଏବେ ଆମେ ଦି ଜଣ ଯାକ ସେ ମୋ-ସେ-ଦେ ପିଲା ଆସିଲାନି ମାନେ ମୋବାଇଲ ଯଦି ଦେଖିଥବୁ ମୁଁ ବନ୍ଦ କରୁ। ତାକୁ ଲୁଚିକି ଆମେ ମୋବାଇଲ ଦେଖୁ।
ହଁ। ଭଲ କରିଚ। ଆଉ ରାତି ପାଇଁ କଁ ରୁଟି ହବ।
ହଁ ରୁଟି କଲି। ଆଉ ପୋଟଳ ଭାଜିଲି କ୍ଷୀର ଫିଟେଇ। କ୍ଷୀର ଆଉ ସେଇଥିରେ ଖାଇବେ ବିଲି ଆଳୁ ଭର୍ତାଫର୍ତା କରିଦେଲେ ହେଇଯାଉଛି। ନ ହେଲେ ତର୍କାରୀ
ଓହୋ। ଆମର ଏଇ ରୁଟି ହବ ଆଉ। ରୁଟି ହବ କଣ ଭଜାଭଜି କରିବା ଆଉ?
ଓହୋ। ଅଧିକ କଣ ଆଇଟମ୍ ହେଇଥିବ?
ହଁ କୁଣିଆ ଆସିଥିଲେ ଅଧିକ ଆଇଟମ୍ ଅଛି ତରକାରୀ ବି ଅଛି।
ହୁଁ ଆଉ ଆଉ।
ହୁଁ। ଆଉ ଟିକେ କଣ ଭଜା ଭଜି ହବ ଆଉ? ଆଉ ଗୋଟେ କଣ ଭଜାଭଜି ହବ ଆଉ?
ହଁ ଆଉ ଟିକେ କଣ ଭଜା କରି ରାତିରେ ଅଳ୍ପ ଖାଇବା କଥା ଆଉ।
ହଁ। ପି-ଆଣ ବି ଅଛି ପିଠା ହବ। ଆଣ ଅଛି ପିଠା ହବ ପିଠା ଯିଏ ନ ଖାଇବ ରୁଟି ହବ।
ହଁ ଏଇ କାଲି ପଡିଥିଲା ହେଇଥିଲା ଇଟିଲି ହେଇଥିଲା ତ।
ଓହୋ ହଁ ଭାଇ
ଇଟିଲି ହେଇଥି ଇଟିଲି ହେଇଥିଲା ପହରଦିନ କାଲି ହେଇଥିଲା ଚକୁଳି ପିଠା ଆଉ। ବାପା ହେରିକା ପଦ ବାପା ହେରିଆ ରୁହନ୍ତି ତ ସିଆଡେ ଆସିଲେ ଟିକେ ହୁଏ ଖାଇଆକୁ ଆଉ।
ହଁ ବାହାରେ ସେ କଣ ଭଲ ମନ୍ଦ କରି
ହୁଁ ବାହାରେ ସିଏ ଆଉ କରିକି ଖାଇପାରିବେ ସେଟା। ସେଥିରୁ ଏଠି ଆସିଲେ ଗାଁ ରେ ହୁଏ ପିଠା ଆଉ।
ହଁ।
ପିଠା ଏଇ ଯୋଉ କୋଳଥ ଡାଲି ଅଟା ଡାଲି। ସେଗୁରା ସେ ମତେ ସେଗୁରା ଭଲ ଲାଗେନା।
ହୁଁ ମତେ କୋଳଥ ଡାଲି
ସେଇ ମତେ ଅଟାଡାଲି ଟୋଟାଲି ପସନ୍ଦ ନୁହେଁ ଆଉ ବିରିଡାଲି
ସେ ଦେଶୀ ଡାଲି ଆଉ ମୁଗ ଡାଲି ହୁଁ।
ଏବେ ଟିକେ ଟିକେ ଖାଉଚି ଏଇ ଯୋଉ ହରଡଡାଲି ନୁହେଁ।
ହୁଁ।
ହଳଡ ଡାଲି ଖାଇମି ଟିକେ ପାଣି ଖାଇମି ଆଉ।
ପାଣିଆ ଡାଲି ଟା ଟିକେ ଭଲ ଲାଗେ ଆଉ।
ହୁଁ।
ଅ କୋଳଥ ଡାଲିଟା ଖଟା ମିଠା ଦିଆହେଇ ସେଇଟା ମୁଁ ଟିକେ ଖାଏ ଅଟା ଡାଲି ଟା ଅଟା ଡାଲି ମତେ ଲାଗେ।
ହଁ ଅଟା ଡାଲି ଟା ଭଲ ଲାଗେ । ଏ ଅଟା ଡାଳଟା କୁହନା ହୁଁ। ହଁ ହଁ ତମ ଯୋଉ ଠାକୁର ବସିଥିଲା ଯୋଉ ହେଇଥିଲା ବଢିଆ ଲାଗୁଥିଲା।
କଣ କହିଲ?
ଠାକୁର ବସିଥିଲା ଯୋଉ ଭଜା ଟା ଭାଜିଥିଲ ବଢିଆ ଲାଗୁଥିଲା।
କଦ କଦଳୀ ଭଜା ଯୋଉ।
ହଁ ସେଟା ତ କଦଳୀ ପ୍ଲେନ୍ ଭଜା।
ସେଟା କଦ ଯୋଉ ଛାଣିକି ମସଲା ଦେଇକି ଭାଜିଲେ। ଭଲ ଲାଗୁଚି ତାପରେ ତମ ସେଥିରେ ଯୋଉ ଭାଜିଥିଲ ସେଟା ବଢିଆ ଲାଗୁଥିଲା।
ଛାଣିଥିଲୁ ଛାଣିକି ଲଙ୍କ ନା ମୁଁ ମୋ ନଣଦେଇ କରିଥିଲେ। ତିନି ଦିନ ଯାକ ସିଏ ତାଙ୍କର କଲେ ଆମେ ଖାଲି ସକାଳେ କଲୁ ଆଉ ରା
ସେଇଥରକ ତମର ରୁଟି ଅଧିକ ଲେଖା ହୋଉଥିବ ନା?
ରୁଟି ସକାଳେ ସକାଳେ
ହୁଁ
ଷାଠିଏ ସତୁରି
ଷାଠିଏ, ସତୁରି ଇଲୋ ମାଲୋ! ବେଲେ କିଏ ସବୁ?
ଆମରି ବଡ଼ ନଣନ୍ଦ ନୁହ ସେ ବେଲେ ମୁଁ ବେଲେ ଆଉ ଆଉ
ସତୁରିଖଣ୍ଡ ଆଉ ତିରିଶ୍ ଖଣ୍ଡ, ଶହେଖଣ୍ଡ ହେଇଯାଇଥାନ୍ତା ଆଉ
ହଁ
ହଁ ସେ ଯୋଉ ଗରମ ହବ ଏ ନୂଆ ଶାଢୀପିନ୍ଧେ ଏଠି ଗରମ
ହଁ
ଅବସ୍ଥା ଗଲା
ସେ ତ ସେଇ ଟାଇମ୍ ରେ ଅଧିକ ଗରମ ହଉନଥିଲା କି
ହଁ ସେ ଟା ସେଇ ଟାଇମ୍ ରେ ଅଧିକ ଗରମ ହୋଇଥଲା ବା
ସେଇ ଟାଇମ୍ ରେ ବା ଅଧିକ ଗରମ
ଭାଇ
ସେଇଥରକ ବେଶୀ ଗରମ କିନ୍ତୁ ଏଇ ବର୍ଷ ଟା ଅଧିକ ଗରମ ହଉଛି
ହଁ ଆର ଥର ଟିକେ ବର୍ଷା ଆଗୁଆ ଟିକେ ବେଶି
ଏଥରକ ଏଥରକ ବର୍ଷା ତ ଯୋଉ ହଉଛି ଝିପେ ଝିପେ ପକଉଛି ଯି ଢ଼ାଳନ୍ତା ଟିକେ ଭଲ ହୁଅନ୍ତା
ହଁ ଏଥର ବର୍ଷାଟା ଶୀଘ୍ର ଆସେନି ତ ଗରମ ଟା ବର୍ଷା ଯଦି ହବ
ହଁ ଅଷାଢ ମାସ ହେଲେ ପୁରା ଢାଳିବ ଆଉ
ହୁଁ